ହଁ।
କଣ କରଚୁ?
ଏଇଠି ଯାଉଚି ଗାଧେଇବା ପାଇଁ ପୋଖରୀକି।
ଓହୋ ପୋଖରୀକି କଣ ଯାଉଚୁ?
ପୋଖରୀରେ କେମତି ଭଲ ଲାଗେ ପୋଖରୀରେ ଗାଧୋଇବାକୁ ହିଁ ଛୋଟବେଳେ ବି ଭଲ ଲାଗୁନଥିଲା କି ପୋଖରୀରେ ଗାଧୋଇବାଟା ବଢିଆ ଲାଗେ ଏ ପୋଖରୀରେ ପାଣି ଏ ପାଣିରେ ପହଁରିବାକୁ ଗାଧେଇବାକୁ ବଢିଆ ଲାଗେ ପୋଖରୀ
ଆଉ ତୁ ପହଁରା ଶିକିଚୁ?
ହଁ ପହଁରା ମୁଁ ଶିକିଚି ଆଉ ପ୍ରଥ ପ୍ରଥମ୍ ପ୍ରଥମ୍ ପହଁରା ଶିଖିିନଥିଲି।
ହଁ।
ତାପରେ ଧୀରେ- ଧୀରେ- ଧୀରେ -ଧୀରେ ପହଁରା ଶିଖିଲି ଆଉ।
ହୁଁ- ହୁଁ।
ତମର ପୋଖରୀ ଅଛି?
ହଁ ଆମର ସେ ଛୁଆ ବେଳେ ଥିଲା ଛୋଟବେଳେ।
ଓହୋ କଣ ସବୁ ପୋଖରୀରେ ହୁଏ?
ଆମର କଣ କହିଲୁ ସେଠି ସବୁ ବାସନ୍ ଫାସନ୍ ମାଜନ୍ତି ସେଠି ସବୁ ଲୋକ ଆସି ଗାଧାନ୍ତି। ତାପରେ ସେ ପୋଖରୀ ଟା ପୁରା ପରିଷ୍କାର ଥିଲା ସେତବେଳେ। ଆଉ ତଳେ ପୁରା ଖାଲି ବାଲି ପଙ୍କ ଫଙ୍କ ବି ନଥିଲା।
ହଁ ସେମିତି ଥିଲା ତାପରେ ସେଇଠି ସବୁ ଇଏ କରନ୍ତି ଦେଖିଲା ବେଳକୁ ଏବେ ତ ଆଉ କେହି ଅପରିଷ୍କାର କଲେଣି ଆଉ ସେଠିକି ଆଉ ଗାଧାଗାଧି କିଛି ହଉନି ଆଉ।
ଅ ହୋ- ପୋଖରୀରେ ମାଛ ଅଛନ୍ତି ତମର?
ହଁ -ହଁ ବାବା ମାଛ ଛଡା ହୁଏ ବା ଜାଁ ଳ ଛଡାହୁଏ ହଁ -ହଉ। ଛୋଟବେଳ କଥା କେତେ ଅଛି ଯେ କହିଲେ ସରିବନି।
ଛୋଟ ବେଳ ତ ବହୁ -ବହୁତୁ ମାନେ ବହୁତ୍ ବଢିଆ ଲାଗେ। ଛୋଟ ବେଳ ସମୟ ଏବେ ସେ ଏବେ ତ ମାନେ ପୋଖରୀରେ ଲୋକ ୟୁଜ୍ ହିଁ କି କିଛି କରୁନାହାନ୍ତି ବାସନ ମଜା ନାହିଁ ଆଉ ଯଉ ସଫାସଫି ନାହିଁ କି କିଛି ବି ନାହିଁ ଏବେକା ସମୟରେ।
ହୁଁ ଏବେ ତ କଣ କରୁଚନ୍ତି ସମସ୍ତେ ନିଜ ଘରର ଡ୍ରେନ୍ ପାଣି ସବୁ ପୋଖରୀିକି ଦେଇ ଦଉଚନ୍ତି।
ହଁ ବା ପୋଖରୀ କି ଏବେ ବି ବହୁତୁ ଦୂଷିତ କରିଦଉଚନ୍ତି।
ହୁଁ।
ଡ୍ରେନ୍ ପାଣି ହେରିକା ତାପରେ ସେଠୁ ଗାଡି ଧୋଉଚନ୍ତି ଏମତି ସବୁ ହଉଚି। ଆଉ ଆଗରୁ ତ ବହୁତ୍ ଗୁଡେ ପୋଖରୀରେ ବନିଶ୍ ପକେଇକି ମାଛ ଧରା ହୁଏ। ପୋଖରୀରେ ଗାଧୁଆ, ସଫାସଫି, ବାସନ ମଜା କେତେ ସବୁ ପୋ ପୋଖରୀରେ ଆଗୁରୁ କାମ ହୁଏ ବଢିଆ ଲାଗେନି।
ହୁଁ ଆମର ବା ତା କଣ୍ କହିଲୁ ଦଳ ହେଇଗଲାଣି ପୋଖରୀରେ ଏବେ।
ତ ଦଳ ସଫା କରିଦେଲନି ପୋଖରୀରୁ।
ଆ ଦଳ ଆଉ କେହି କରୁନାହାନ୍ତି ଏପଟେ ତ ଟ୍ୟୁବଲ୍ ହେଇଗଲା ମୋଟର ସିଷ୍ଟମ ହେଇଗଲା ଆଉ କଣ ସେ ପୋଖରୀ କେ ପଚ୍
ସେ ଯାହା ହେଲେ ବି ଟ୍ୟୁବଲ ମାରିକି ଗାଧେଇବା ଅପେକ୍ଷା ପୋଖରୀରେ ଆଗୁରୁ କେତେ ସୁବିଧା ପାଣି ସେମିତି ରୁହେ। ଖରାଦିନେ ପାଣି ଶୁଖିଯାଏ। ପୁଣି ବର୍ଷା ଦିନେ ଶୀତ ଦିନେ ପାଣି ସଫିସେଣ୍ଟ୍ ରୁହେ।
ହେଁ।
ଆଉ ଏମିତି ସବୁ କଥା ଆଉ ତମ ପୋଖରୀ ଆଉ ଟିକେ ପୋଖରୀ କି ଦଳ କାଢିକି ସଫାସଫି କରିଦେଲ ନି।
ଇଏ ହଉ ଦେଖିବା କରିଦବା ଆଉ।
ହଁ କିଛି ନହେଲେ ତ ମାଛ ଛାଡିଦବ ପୋଖରୀରେ। ତାପରେ ସବୁଠୁ ତମର ସଫାସଫି କରିବ ବାସନ ମାଜିବ ଗାଧୁଆ ବି ହେଇପାରିବ ପୋଖରୀରେ
ଏଁ
ପୋଖରୀ ବହୁତ ସୁବିଧା ନା ଆଉ
ଆଉ ହଁ ବା ଦେହଟା ଭଲ ନାହିଁ
କଣ ହେଇଛି କି ତୋର?
କାଶ ତ ଜୋରରେ ହଉଛି ସେ ଥଣ୍ଡା
ମେଡିସିନ ଖାଇଲୁନି
ମେଡିସିନ ଖାଇଛି ଖାଇଛି ଏବେ
କଣ ମେଡିସିନ ଖାଇଛୁ କହିଲୁ
ଏଟା ଆଲମଉଣ୍ଟ ହଉସ୍ ଖାଇଛି ଖାଲି ପେଟରେ
ଓହୋ ଖାଦ୍ୟ ଖାଇଛୁ ତ ଭଲସେ ମେଡିସିନ ଖାଇକି
ହୁଁ ଖାଦ୍ୟ ଖାଇଛି ଖାଦ୍ୟ ଖାଇବାକୁ ଇଛା ହଉନି
ନାଇଁ ଇଚ୍ଛା ହଉନି ଅଳ୍ପ ଖାଦ୍ୟ ଖାଇକି ଓଦା ହବନି ରେ ହେଲୋ
ହଁ ତାପରେ ବି
କଣ ରୋଷେଇ କେମିତି କଣ କରିବୁ?
ରୋଷେଇ ବା କିଛି କରିନି ଖାଲି ଭାତ ବସେଇ ଦେଇଛି
ହଁ!
ଭାତରେ ଦହି ପକେଇଛି ଆଳୁ ପକେଇ ଦେଇଛି ଭାତରେ ଆଳୁ ଭର୍ତା କରି ଖାଇବୁ ଆଉ ଦେହଟା ଆଉ ଭଲ ଲାଗୁନି ଆଉ କିଛି ରୋଷେଇ କରିପାରିଲିନି ଦେହ ଦେହ ଟିକେ ଭଲ ଲାଗିଲେ ଭଲ ଲାଗିଲେ ଉଠିକି କଣ କରିବି ଆଉ
ହଁ ରେଷ୍ଟ ନେ ତୁ ରେଷ୍ଟ ନେଲେ ଦେହ ଭଲ ହେଇଯିବ ବୁଝିଲୁ ହୋଉ
ତମେ ସବୁ କଣ କଣ ଖେଳ ଖେଳୁଥିଲ?
ପିଲା ବେଳେ ଲୁଚକାଳି ଦୌଡା ଦୌଡ଼ି ଦୌଡା ଦୌଡିକି ଆମେ କହୁ ବିଷ ଅମୃତ ବିଷ ଅମୃତ ତାପରେ ସଇଠୁ ଆଉ ଆଉ ଗୋଟେ ଥିଲା କଣ କହିଲୁ ଯୋଉ ବାଡିଡିଆଁ ବାଡି ଖୁଆ ତ ଏମତି ବାଡି ଡିଆଁ ଗୋଟେ କି ଖେଳ କହନ୍ତି
ହଁ ଆମର ଆମର ଯେତେବେଳେ ଲୁଚକଳି ଖେଳ ହବ ହେଲା କି ଯୋଉ ପଡିବ ଉପ ଦସ ପଡେନି ଉପ ଦସ କୋଡିଏ
ଦଶ କୋଡିଏ ତିରିଶ ଚାଳିଶ ପଚାଶ ଷାଠିଏ ସତୁରି ଅଶୀ ନବେ ଶହେ ନା କଣ?
ହଁ ହଁ ଯାହାର ଯିଏ ଲାଷ୍ଟ କୁ ରହିବ ସିଏ ହବ ଚୋର
ହଁ ହଁ
ତାପରେ ମୁଁ ଯେତେବେଳେ ଚୋର ହେବି ମୁଁ ଆଉ ଖେଳିବିନି ମୁଁ କହିବି ମୁଁ କହିବି ଖେଳିବିନି
ଓ ହଁ
ମୋତେ ଡର ଲାଗେ ଯୋଉ ଆସିକି ଦେଖିଦେଲେ ଆସି ମାରନ୍ତିନି ପଛଆଡୁଆ କଣ ଗୋଟେ କହିକି ହଁ ମାରିବେ ତ ଆମେ କହୁଛେ ୱାନ୍ ଥ୍ରି ଟୁ ଥ୍ରୀ କହେନି ତାଙ୍କୁ ଦେଖିଲା ପରେ ହଁ, ମୁଁ ଯଦି ଚୋର ହେବି ଆଉ ମୁଁ ଖେଳିବିନି ଆଉ ଆମେ ବାସ୍ ଆମେ ବି ବାସ୍କେଟ ବଲ୍ ଖେଳୁଥିଲୁ
ହଁ, ଆମର ବି ଏପଟେ ବାସ୍କେଟ ଖେଳିଛୁ ଆମେ
ହୁଁ
ଆରେ ଗୋଟେ ଖେଳ ମନେ ଅଛି ତୋର? ବର୍ଷା ଦିନେ ତ କିଛି ଖେଳି ହୁଏନି ନା ଏଇ ଚୋର ପୁଲିସ୍ ଏଇ ଆମର ଯୋଉ ଆମର କଣ କୁହାଯାଏ କହିଲୁ ଆମର ଦୌଡ଼ା ଦୌଡ଼ି ତା'ପରେ ଲୁଚ କାଳି, ବାସ୍କେଟ୍ ଏଇ ସବୁ ଖେଳିବ ବର୍ଷା ଦିନ, ଆମେ କ'ଣ କରିବୁ କହିଲୁ? ଆମେ ଆମେ ଯଉ ଆମ୍ର ଚୋର, ପୁଲିସ୍‌ ଚୌକିଆ, କଟୁଆଳ, ଲେଖା ହୁଏ ନା। ସେଇଟା ଆମେ ଖେଳୁ, ବର୍ଷା ଦି ତ ଖେଳିବ ବଢ଼ିଆ ଲାଗେ।
ଚୋରର ଜିରୋ ଥିବ, ପୋଲିସ୍‌ ର ପାଆନ୍ସ। ଆଉ ଚୌକିଆ ର ଥିବ ଅଢ଼େଇଶ, ଆଉ ବାବୁର ଥିବ ହଜାରେ।
ହଜାରେ, ହଁ।
ହଁ, ତା' ଭିତରେ ଫେରେ ହେବେ, ତା' ଭିତରେ ଯିଏ ଜିତିବ ସେ ହବ ରାଜା। ତା'ପରେ କଣା, କାଣୀ ଆମେ ଲେଖୁ।
ଭାତ ତିଆରି ହେବ, ଡ଼ାଲି ତିଆରି ହେବ ସବୁ।
ହଁ ତା'ପରେ ଆଉ ଗୋଟେ ଖେଳ ଥିଲା, କ'ଣ କହିଲୁ? ଝୁଣୁକା କ'ଣ ମୁଠାଏ ଧରିବୁ। ତାକୁ ଏମ୍ତି ଙ୍କ ପକେଇ ଦବୁ, ତା'ପରେ ତା ଦେହରୁ ସବୁ କାଢ଼ିବୁ। ମର ମନେ ନାହିଁ ସେ ଖେଳ ଟା ନା। ମନେ ଅଛି ଖାଲି ଝୁଣୁକା ଗୋଟେ ସାଇଜ୍‌ ର କଟା ହବ।
ଯଉ କହଚୁ ସେଟା ପେନେରେ ବି ଖେଳି ହୁଏ, ପେନେ ପଡ଼ିବ। ପକେଇବୁ, ଯେମିତି ନେ--ଷ୍ଟ୍ ପେନ୍ ଟା ଯେମିତି ନ ପଡ଼ିବ।
ହଲ୍ ଚଲ୍ ହବ, ସେ ନ ହଲ୍ ଚଲ୍ ହେଇକି ସେଟା ପଡ଼ିବ ଏପଟକୁ। ମାନେ ଝୁଣୁ ହଉ କି ପେନ୍ ହଉ, ଆଉ ଗୋଟେ ଆଉ ଗୋଟେ ବି ଆମେ ଛୋଟ ବେଳେ
ସେଇଟା କେମିତି ଙ୍କ ହୁଏ?
ସେଇଟା ଏମ୍ତି ସେମ୍ତି ଚାରି କଣିଆ ଭଳିଆ ଘର ତିଆରି ହେବ। ତା'ଦେ---ରେ ସବୁ ଥୁଆ ହବ, ଗୋଡ଼ି କି? କିଛି ଥୁଆ ହବ ସେଥେରେ, ତାକୁ ଆଗକୁ ଚଲେଇ ଯଦି ବ୍ଲକ୍ ହେଇଗଲା। ସେ ଜର ସେଟା ଚଲେଇ ଥିବୁ ବ୍ଲକ ହେଇଗଲା, ଯେତେଟା ବ୍ଲକ୍ ହବ ସେତେଟା ଗୋଡ଼ି ଉଠା ହବ।
ହଁ ହଁ ଏ ଯଉ ଘର, ଘର କଟା ହେଇକି ଖେଳା ହୁଏ ତ ଗୋଡ଼ିରେ, ହଁ ହଁଁ ମନେ ପଡ଼ିଲା ଏବେ।
ଆଉ ଗୁଟେ ଆମେ ଛୋଟବେଳେ ଖେଳିଚୁ, ଛକି ଶୂନ ବୋଲି ଗୋଟେ ଖେଳ ଥିଲା ଛକି ଶୂନ।
ଜାଣିଚୁ ତୁ ଛକି ଶୂନ ଖେଳ?
ଛକେ ଶୁଣ, ବିଙ୍ଗୋ।
ନାଇଁ ସେଇଟା ନୁହଁ, ସେ ଯଉ ବିଙ୍ଗୋ
ଆରେ ହେଟା ଅଛି, ଆର ହେଟା ଅଛି। ବିଙ୍ଗୋ ମ୍ୟାଡ୍‌ ଆଙ୍ଗେଲ୍ସ ଜାଣିଚୁ?
ମାନେ ଏଇ ଖେଳ ନା ରେ ବିଙ୍ଗୋ ହଁ ଏବେ କୁୁର୍କୁରି ବି ପିଲା ବହୁତ୍ ଖାଉଚନ୍ତି, ଶୁଣୁବା କୁର୍କୁରି, ଚିପ୍ସି। ଆଗରୁ ଏସବୁ ଆମ ସମ--ରେ ନଥିଲା।
ନା।
ସେ ସମୟରେ ଏମିତି ଯୋଉ ଚାରିଣିକିଆ ଚକୋଲେଟ୍ ତାପରେ ସେ ଚାରିଣଆରେ ବି ବିସ୍କୁଟ ବି ଖିଆ ଖାଉ ଆମେ ଦୋକାନରୁୁ।
ଏଆରେ ତୋର ମନେ ଅଛି ଆମେ ଯେତେବେଳେ ଖାଉଥିଲୁ ଏ ଚଟପଟି ବୋଲି ଗୋଟେ ଆସିୁଥିଲା।
ଚଟପଟି ତ ବଢ଼ିଆ ଲାଗେ ପୁରା ଖଟା ମିଠା ଟାଇପ୍ ର ସେ ଯୋଉ ଏମିତି ଓଲଟେଇ ଦେଲେ ଗୁରୁ ସେମିତି ଓଲଟେଇ ଦେଲେ ଚେଲା। ମନେ ଅଛି ସେଇ ଚଟପଟି କହୁଚୁଟି?
ହଁ ସେଇଟା ପୁରା ନାଲି ନାଲି ହେଇଥିବ ଓ
ଆରେ ବଢ଼ିଆ ଲାଗେ ବଢ଼ିଆ ଲାଗେ ତାପରେ ସୁ ସେଇଠୁ ଆସିଲ ତାପରେ ସେଇଠୁ ଆସିଲା ଗୋଟେ କଣ କହିଲୁ ଚୁଟୁକି। ଗୁଜୁରାତି ଟାଇପ୍ ର ସ୍ମେଲ୍ ହଏ ସେଟା ଯେମିତି ଖାଲି କଣ କହିଲୁ ଗୁଜୁରାତି ଭଳିଆ ଲାଗେ।
ହଁ।
ସେଇଟା କେତେ ଟଙ୍କାଟର ଚାରିଟାନା କଣ ଥିଲା ସେଇ ଛୋଟ ବେଳ ସମୟରେ।
ହଁ ସେଇଟା ସବୁ ସେ ବେଳର ଖାଇବା ଏବେ ଆଉ ମିଳୁନି।
ହେଲେ ତାପରେ ଆଉ ଗୋଟେ ମନେ ଅଛି ତୋର ଯୋଉ ପେପ୍ସି ଥିଲା ଟଙ୍କାଟାରେ ଚାରିଟା ପେପ୍ସି।
ହଁ ହଁ ପେପ୍ସି ସବୁ ଥିଲା।
ଟଙ୍କାଟରେ ଚାରିଟା ପେପ୍ସି ଥିଲା ଛୋଟବେଳେ ଜାଣିଚୁ।
ଆମେତ ଇଏ ହେଲା ବେଳକୁ ଆମର ଯୋଉ ପଚିଶି ପଇସା ସେ ସବୁ ବନ୍ଦ ହେଇଗଲା ପଚିଶି ପଇସା ପଚାଶେ ପଇସା ଅଧେ ଦିନେ ବନ୍ଦ ହେଇ
ଆମ ବେଳେ ଆମ ବେଳେ ଚାରେଣୀ ଚାଲୁଥିଲା।
ଚାଲୁଥିଲା?
ହଁ ଚାରେଣୀ ଚାଲୁଥିଲା ଆମର ଛୋଟବେଳେ ଚାରେଣୀ ଆଠେଣୀ ଟଙ୍କେଟେ। ଆମେ ସ୍କୁଲକୁୁ ନେଇକି ଯାଉଥିଲୁ ଦି ଟଙ୍କା ଟଙ୍କାଟେ ଏମତି ଆମେ ସ୍କୁଲ କୁ ନେଇକି ଯାଉଥିଲୁ।
ହଁ।
ଆଉ ଛୋଟ ବେଳେ ମୁଁ ମାଇନର ସ୍କୁଲ ରେ ପଢୁଥିଲି ଜଗନ୍ନାଥପୁରରେ ବୁଝିଲୁ।
ହୁଁ।
ଆଛା ସେଠି ଗୋଟେ ବିକ୍ରି ହୁଏ କଣ କହିଲୁ ଗେଟ୍ ପାଖରେ ଗୋଟେ ଆଳୁ ବିକ୍ରି ହୁଏ। ଟଙ୍କାଟାରେ ସେତେବେଳେ ଚାରିଟା ଆଳୁ ସେ ମଉସା ଜଣେ ବିକନ୍ତି।
ହେ ନଣ୍ଡା ନଣ୍ଡା ତାଙ୍କ ନାଁ।
ନଣ୍ଡା ମଉସା କହନ୍ତି ତାଙ୍କୁ।
ହଁ ସେ କଣ କରନ୍ତି ଜାଣିଚୁ? ହେ ସିଏ କଣ କରନ୍ତି ଶୁଣୁ ସେ ହାଟ ସରିବ ଲାଷ୍ଟ ତାକୁ ସବୁ ଛୋଟ ଛୋଟ ଆଳୁ ଗୋଟେଇକି ନେବେ। ଆଉ ତାକୁ କଣ କରିବେ ସିଝେଇକି ହଁ ଆମର ସେଇ ସ୍କୁଲ୍ ପାଖରେ ହାଟ।
ଓହୋ ସେଇଠୁ କେମିତି କଣ ଆଳୁ ବନାନ୍ତି?
ସେ ସେଇଠୁ ଗୋଟେଇକି ନେବେ। ସିଜେଇବେ ସେ କଣ ମସଲା ମସଲି ଦିଅନ୍ତି କେଜାଣି ସେ ପୁରା ନାଲି ନାଲି ଦେଖାଯିବ। ନାଲି ଦେଖାଯିବ ସେ ଯୋଉ କଦମ୍ବ ପତ୍ରରେ ସେ କଣ କରିବେ ଠୋଲ
ସେ ଦିଅନ୍ତି ଠୋଲା ଭଳିଆ କରିକି ଦିଅନ୍ତି ତା ଦେହରେ ଝୁଣୁକା ଦେଇଥିବେ।
ହଁ ଝୁଣୁଗା ମାରିଦେବେ ତମେ ଛୋଟ ଛୋଟ ଆଳୁ ଖାଇବ ସେଇଟା ମୁଁ କେବେ ଖାଇନି ସମସ୍ତେ ଖାଇଚନ୍ତି କହିଚନ୍ତି ବହୁତ ଟେଷ୍ଟେ।
ଆରେ ଆରେ ବହୁତ୍ ଟେଷ୍ଟେ ବହୁତ୍ ବଢ଼ିଆ ଟେଷ୍ଟେ ଲାଗେ ସେ ଆଳୁ ବୁଝିଲୁ।
ହୁଁ ହୁଁ। ଆଗରୁ ଯେମିତି ଗ୍ରିଟିନିସ୍ ସବୁ ଆମେ ଦଉଥିଲେ। ଏ ସାଙ୍ଗ ପିଲା
ଆରେ ଗ୍ରିଟିନିସ୍ ସେତେବେଳେ ଟଙ୍କାଟାରେ ଛଅଟା ଗ୍ରିଟିନିସ୍ ଥିଲା।
ଖାଲି କୋଉଥରେ ଭଲ ହିରୋ ହିରୋଇନ ଅଛନ୍ତି ସେଇଟା ଆମେ ଆଗ ବାଛୁଥିଲେ।
ଫଟୋ ଥିବ କ୍ରିକେଟରଙ୍କ ଫଟୋ ଥିବ ଗ୍ରିଟନିସ୍ ରେ ସେ ସବୁ
ମୁଁ ବେଶୀ ଫୁଲଦାନୀ ଭଲ ପାଏ ମୁଁ ଖାଲି ଫୁଲଦାନୀ ଯୋଉଥିରେ ଭଲ ଥିବ ମୁଁ ତାକୁ କିଣିବି।
ହୁଁ ହୁଁ।
ହୁଁ। ଆଉ ଯିଏ ଭଲ ସାଙ୍ଗ ଥିବ ଯିଏ ଭଲ ସାଙ୍ଗ ଥିବ ତାକୁ ଟଙ୍କିକିଆ ଗ୍ରିଟନିସ୍ ଦିଆ ହବ।
ହଁ ହଁ।
ଟଙ୍କାଟାରେ ଦେବୁ ମାନେ ସେ ପୁରା ଖୁସି ହେଇଯିବ ଯାହା ହଉ ମୋର ଭଲ ସାଙ୍ଗ ବୋଲି ମତେ ଟଙ୍କିକିଆଟା ଦେଲା।
ହଁ ସେତେବେଳେ ସମୟ ବହୁତ ବଢିଆ ଥିଲା ଉଁଚ୍ଛା ଆମେ ଯଦି ତୁ ଛୋଟ ବେଳ ସମୟ କହିବା କଥା ସରିିବନି ବୁଝିଲୁ। ଆଉ ତୋର କଣ ଦେହ ଭଲ ନାହିଁ କହୁଥିଲୁ ଟିକେ ରେଷ୍ଟ ନେ ବୁଝିଲୁ ଆଉ ପ୍ର ତ ମୁଁ ଏବେ ଯିବି। ପୋଖରୀ କି ଗାଧେଇ ଯିବି ଗାଧେଇକି ଆସି ପୁଣି ଖାଇକି ଟିକେ ରେଷ୍ଟ ନେବି ଆଉ ମୁଁ ରଖୁଚି। ହ ନା ପଛରେ ଫୋନ କରିବି ତତେ ଆଉ। ପରେ ଫୋନ କରିବି ଆଉ ହଁ ହଉ ରଖୁଚି।
ହଁ!